ହଁ ଶୁଭ ସକାଳ ଭାଇ ନମସ୍କାର।
ଶୁଭ ସକାଳ ଭାଇ ନମସ୍କାର ନମସ୍କାର କେମିତି ଅଛନ୍ତି ଆପଣ? ମୁଇଁ ବହୁତ୍ ଭଲ ଅଛି। ଆଉ କଣ କରୁଥିଲେ?
କିଛି ନାହିଁ ଏମତି ଟିକେ ବୁଲା ବୁଲି କରୁଥିଲି ଆଉ।
ଓହୋ କିଛି ନାହିଁ ମୁଁ ଭାବୁଚି ଟିକେ ବୁଲାବୁଲି କରିବି କାହିଁକି ନା ତିନି ଦିନ ହେଲାଣି ବର୍ଷା ଲାଗି ରହିଚି ଛାଡୁନି ଏଠି। ଆଜି ଟିକେ ଆଜି ଟିକେ ଛାଡିଚି ଆଉ
ହଁ ହଁ ସକାଳୁ ନାସ୍ତା କଣ କଲେ?
ସକାଳୁ କିଛି କରିନି ମୁଁ କରିବି ଆଉ
ଆଛା।
ଉପମା ଟିକେ ପୁରୀ ଉପମା ଟିକେ ପସି ହାଲୋ ଆପଣ କଣ ଖାଇଥିଲେ?
ନିଜେ ବନେଇ ଖାଇଲୁ ମୁଁ ସକାଳୁ ଉପମା ଖାଇଥିଲି ଆଉ
ହଉ ଉପମା ବନେଇକି ଖାଇଥିଲେ ନା କୋଉଠୁ ଆଣିଥିଲେ?
ଆଣିକି
ଓ ଆଣି କିଣିକି ଖାଇଥିଲେ? ଆଉ ଆପଣଙ୍କ ଅଞ୍ଚଳରେ ବର୍ଷା ହଉଚି ନା ବର୍ଷା ହଉନି?
ହଁ ଆମକୁ ଏତ ପାଞ୍ଚ ଦିନ ହେଇଗଲା ବର୍ଷା ହଉଚି ପରା।
ଆଜି ବି ହଉଚି?
ହଁ ଆଜି ବି ହଉଚି। ଆଜି ତ ପ୍ରବଳ ବର୍ଷା ହଉଚି ପୁରା ନଦୀ ନାଳକୁ ଇଏ ହେଇଗଲା ହଁ।
ଓହୋ କଣ କରିବା ଆମେ ତ ଯେତେ ଯୋଉ ପ୍ରକାର ଖରା ହଉଥିଲା। ଆମେ ଚାହୁଁଥିଲୁ ଟିକେ ବର୍ଷା ହଉ ବର୍ଷା ହଉ ଏ ବର୍ଷା ହଉଚି ଆମେ ସମ୍ଭାଳି ପାରୁନୁ ନାଇଁ କି?
ହଁ ପରା।
ବୁଝ୍ ଅ-ଏଟା ତ ମଣିଷ ଜୀବନ କଣ କରିବା। ନା ଆମ ଆଡ଼େ ଟିକେ ପାଗ ଭଲ। ଆମ ଆଡେ ଟିକେ ପାଗ ଭଲ କରିଚି ବର୍ଷା ଫର୍ଷା ହଉନି ଏବେ ଟିକେ କମିଚି।
ହଁ। ତିନି- ତିନି ଚାରି ମାସର ଖରା ଗୋଟେ ଦିନର ବର୍ଷା ସବୁ ଇଏ କରିଦଉଚି ଆଉ।
ସେୟା ସେୟା ମାନେ ତିନି ଚାରି ମାସରେ ଖରା ସେ କଇଲା ବେଶି ତମେ ଖରା ସଇଦଲ ଏବେ ଟିକେ ବର୍ଷା
ହଁ।
ଆଉ ତାହେଲେ କୁଆଡ଼େ ନାଇଁ?
ହଁ ଆପଣଙ୍କ ଭଏସ୍ ଟିକେ କଟୁଚି।
ମୁଁ କହିଲି କୁଆଡେ ଯାଇ ନାହାନ୍ତି ତାହେଲେ ଆପଣ ଏବେ? ନାଇଁ ନାଇଁ ଏବେ ଶୁଭୁଚି ମୋ କଥା ଆପଣଙ୍କୁ?
ହଁ ଏବେ ଶୁଭା ଯାଉଚି।
ହଁ ବର୍ଷା କମିଲେ ଯିବେ ନା କଣ କୁଆଡ଼େ?
ହଁ ବର୍ଷା ଟିକେ କମିଲେ ଯି-ଦେଖିବାକୁ ଯିବା। କେମିତି କଣ ହେଇଚି ସବୁ ଏରିଆ ହୁଁ ହୁଁ ହୁଁ। ହାଁ।
ଓହୋ ଦେଖିଲେ ଭଲ ଏ ବର୍ଷା ଦିନରେ ଗାଁରେ ଭଲ ଲାଗେ ଏକା ଯେ ବେଶୀ ଟିକେ ବର୍ଷା ହେଲେ ଭଲ ନାହିଁ ଆଉ। ଯଉ ଜିନଷ ଖରା ହଉ ଶୀତ ହଉ ବର୍ଷା ସେଉ ଅଧିକ ଅତ୍ୟଧିକ ହେଲେ ଭଲ ନାହିଁ ନା କଣ?
ହଁ ଯାହାବି ଅତ୍ୟଧିକ ହେଇଗଲେ ଟିକେ ଇଏ ଆଉ ଭଲ ନୁହଁ ଆଉ।
ହଁ ସେ ଜିନିଷ ହଉ ଦେଖିବା କଣ ହେଉଛି ବର୍ଷା କେତେଦିନ ଲାଗି ରହୁଛି ତ ବର୍ଷା ଦିନ ଆସିବ। ଏବେ ଏବେ ସବୁଦିନ ସେମିତି ଆଉ। ଯେ ଏବେ ଟିକେ ହଠାତ୍ ବର୍ଷା ହେଇଗଲା ନା ସେଥିପାଇଁ ଆମେ ଟିକେ ବିଚଳିତ ହୋଇପଡ଼ୁଛୁ ଆଉ। ଆଉ କଣ କେବେ? କିଛି ନାହିଁ ମୁଁ ଅଛି ମୁଁ ବି ଗାଁରେ ତ ରହୁନି ମୁଁ ବାହାରେ ହିଁ ରହୁଛି।
ହଁ କଣ ଚାକିରି କରୁଛନ୍ତି ନା କଣ?
ନା ଚାକିରି ନାହିଁ ପଢ଼ାପଢ଼ି ଚାଲିଛି ମୋର ଚାକିରରି ପାଇଁ।
ହଁ ହଁ ହଁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢା ପଢି ଚାଲିଥିବ।
ହଁ ସେଆା ସେ ସବୁ ସବୁ ତ ଜାଣିଛନ୍ତି ସରକାରୀ ଚାକିରି ପାଇଁ ଲାଗି ପଡ଼ିଛନ୍ତି ସମସ୍ତେ। ଲୋକମାନେ ଅ ସେମିତି- ମୁଁ ମଧ୍ୟ ସେଥିରୁ ଗୋଟେ ଆଉ। ଆପଣ ଆପଣ କଣ କରୁଛନ୍ତି?
ହଁ ଆପଣ ତ ଆପଣ ତାହେଲେ ଗାଁ ରହୁଛନ୍ତି ତାହେଲେ।
ଆପଣଙ୍କ ଶବ୍ଦ ଟିକେ ଶୁଭା ଯାଉନି ଭଲରେ।
ମୁଁ ସହରରେ ରହୁଛି କହୁଛି।
ଓହୋ ମାନେ ଏବେ ସହର ରହୁଛନ୍ତି। ଗାଁ - ଛାଡ଼ିକି ନା କଣ? ସେଇୟା ତ। ମାନେ ଗାଁରେ କଣ କହୁନାହାନ୍ତି? ଗାଁରେ ଟିକେ ପଢ଼ାପଢ଼ି ହୋଇପାରେନି ନା କଣ?
ହଁ ସେଥିପାଇଁ ଏକା।
ହଁ ଗାଁ ରେ କୌଣସି ଗାଁ ପିଲାମାନେ ଥିବେ ଆସ ଖେଳିଯିବା ଖେଳିଯିବା ଭୋଜି କରିିଯିବା ଭୋଜି - ଘରେ ଯିବା। ପୁଣି ଘର ଲୋକମାନୋନ ବି କାମ ଦେଇ ଦିଅନ୍ତି ଏଇ କାମ କର ସେଇ କାମ କର।
ହୁଁ।
ସେଥିପାଇଁ ମାନେ ଆମକୁ ବାଧ୍ୟ ହୋଇକିନା ଘର ଛାଡ଼ିକି ବାହାରେ ରହିବାକୁ ପ - ପଡ଼ିବ ଆଉ ନାକଣ ପ ହୁଁ।
ପ୍ରତିଯୋଗିତା ହେଲାଣି ଏ ସରକାରୀ ଚାକିରି ଗୁଡ଼ାକରେ ଟିକେ ଭଲସେ ପଢା ଗୋଟେ ଯଦି ନକରିବା ସବୁ ଇଏ ହେଇଯାଉ
ଏସେଯେ ସେ ଭଲସେ ନପଡ଼ିଲେ କିଛି କରିହବନି। ତାହେଲେ ମାନେ ଆପଣ କେତେ ଜଣ ରହୁଛନ୍ତି ଆପଣଙ୍କ ବାସଭବନରେ?
ମୁଁ ଆଉ ମୋଗୋଟେ ସାଙ୍ଗ ଗୋଟେ ରହୁଚି ଆଉ।
ହଁ ଦିଇ ଜଣ ରହୁଚନ୍ତି ରୋଷେଇ ନି ହଁ ଦୁଇ ଜଣ ରହୁଚନ୍ତିନା ଦିଇ ଜଣ?
ହଁ ହଁ।
ହଁ ଆମେବି ସେଇ ଦୁଇ ଜଣହିଁ ରହୁଚୁ ତମାନେ ଯୋଉ ରହୁ ଯୋଉ ରହୁଛନ୍ତି ରୋଷେଇ ଫୋଷେଇ କେମିତି କଣ କରୁଛନ୍ତି?
ରୋଷେଇ ନିଜେ କରିକି ଖାଉଚୁ ଆଉ।
ନେଇକି ରୋଷେଇ କରି ଖାଉଚନ୍ତି ନାଇଁ।
ହୁଁ ଆପଣ କେମିତି କଣ କହୁଚନ୍ତି?
ହଁ ଆମେବି ସେମିତି ରୋଷେଇ କରିକି ଖାଉଚୁ।
ଅଁ ହୋ କଣ ରୋଷେଇ କରିବାକୁ ଭଲ ଲାଗେ ଆପଣଙ୍କୁ?
ଦେଖନ୍ତୁ କହିବାକୁ ଗଲେତ ମୁଁ ଟିକେ ଆମିଷ ପ୍ରିୟ କିନ୍ତୁ ସବୁ ଆମିଷ ହୁଏନି ମାଛ ଟିକେ ମ ମା ମାନେ ମୋତେ ଟିକେ କୁକୁଡ଼ା ମାଂସ ଭଲ ଲାଗେ
ହଁ ତାହେଲେ ତାହେଲେ ଆପଣ କୁକୁଡ଼ା କଂସା କରିବା ଆସେ?
ହଁ ମୁଁ ସବୁ ରୋଷେଇ କରି ଜାଣେ ମାନେ ଯଦି କିଛି କିଛି ଭୋଜି କିଛି ଭୋଜି ଫୋଜି ହେଲା ତାହେଲେ ମୋତେହିଁ କୁହନ୍ତି ରୋଷେଇ କରେ କହିକିନା। ଯଦି ଆମିଷ ହେଲା କହିଲେ ହଁ ସେମିତିଆ ହଁ ସେମିତି ଜାଣିବା କଥା ଆମେ ଆଜି ଆମ ମାନେ ପିଲାମାନଙ୍କୁ ସବୁ ଜିନିଷ ଜାଣିବା କଥା ଆଜିକାଲି କାହିଁକିନା ଆମେ ବାହାରେ ରହୁଚୁନା କେତେବେଳେ କଣ ଦରକାର ହେବ ଆମକୁ ରୋଷେଇ ନଜାଣିଲେ ତଭଲ ନାହିଁ ତ ଆମେ ସେମିତି ମିଶି ମିଳିମିଶି ପାଳିଗୋଳି ପାଳିଗୋଳି କରି କାମ କରୁଚୁ ଆଉ।
ହଁ ହଁ।
ଆପଣଙ୍କ କେମିତି?
ଆମରବି ସେମିତି ଦିନ ବେଳା ମୁଁ ରୋଷେଇ କରିଦିଏ ରାତି ବେଳା ସାଙ୍ଗ କରେ ଆଉ।
ହଁ ଆଉ କୋଉଠି ପାଠ କୋଉଠି ପଢୁଚନ୍ତି ମାନେ ବାସଭବନରେ ପଢୁଛନ୍ତିନା କିଛି ଯାଉଚନ୍ତି ପାଠାଗାର ପାଠ ଯାଉଛନ୍ତି?
ପାଠ କେତେବେଳେ ନିଜ ବାସଭବନରେ ପଢା ପଢି ହଉଚି ବେଳେ ବେଳେ ଲାଇବ୍ରେରୀକୁ ଯାଉଚି ପା
ହଁ ହଁ ସେଇଆ ସେଇଆ ଆମେତ ଆମେବି ସେମିତି ରୋଷେଇ ଫୋଷେ ସେ କରିଦେଇକି ଆମେ ପାଠାଗାରକୁ ଯାଉଚୁ ପାଠ ପାଠ ପଢ଼ିକି ଆସୁଚୁ ଆଉ।
ହ ଯାହା ହେଲେ ପାଠାଗାର ଗଲେ ଗୋଟେ ତାମାନେ ଭଲ ଗୋଟେ ଇଏ ଥାଏ।
ହଁ ମାନେ ଆପଣ ଯଦି ପାଠାଗାରୁ ଯିବେ ତାହେଲେ ଲୋକମାନଙ୍କୁ ଦେଖିବେ ତାଙ୍କୁ ଦେଖିଲେ ଟିକେ ମାନେ ଆଉ ଟିକେ ପଢିବାକୁ ଇଚ୍ଛା ହବ ମାନେ ସେଯୋଉ ପ୍ରତି୍ୱନ୍ଦ୍ୱି ଏତେବ ମନୋଭାବ ଆସିବ ପାଠାଗାରକୁ ଗଲେ ଘରେ ଆଉ କଣ କୁହନ୍ତୁ? ପାଠାଗାର ଥିଲେ ଏବେ ଯଦି କାହାର ଫୋନ୍ ପଳେଇ ଆସି ଥିବ କିକଣ ହେବନା ଆମେ କଥା ହେଇପାରିବାନି ଠିକ୍ ଅଛି କିନ୍ତୁ ଆମେ ଯଦି ଘରେ ଥିବା କାହାର ଫୋନ୍ ପଳେଇ ଆସିବ କଣ ହେଲେ ଆମେ ଗପୁଥିବା ତ ସେଥିପାଇଁ କେତେଟା ଜିନିଷ ହଁ ସେଥିପାଇଁ କେତେଟା ଜିନିଷ ପାଠଘର ଗଲେ ଭଲ ଆଉ।
ହଁ ହଁ ହଁ ଆପଣ କଣ ସବୁ ସ ସବୁଦିନ ପାଠାଗାରକୁ ଆସୁଚନ୍ତିନା କଣ?
ହଁ ମୁଁ ସବୁଦିନ ଯାଏ ପାଠାଗାରାକୁ।
ଉଁ ହୁଁ ଆଜି ତ ପାଗ ଭଲ ଅଛି ଭାବୁଛି ଟିକେ ଚିକେନ କରିବା ଆଉ।
ଯା ହେଉ ଯା ହେଉ ଭଲ ଭଲ କିଏ ରୋଷେୟା କିଏ ଆ
ହଁ। ଆପଣଙ୍କ ତ ରୋଷେଇ ଭଲ କେମିତି କଣ କେମିତି କଣ ଇଏ ରୋଷେଇ କରନ୍ତି କୁକୁଡ଼ା?
କେମିତି କଣ ମାନେ? ମାନେ ତାର କେମିତି କଣ କହିବି ଅ ଠି ଦେଖନ୍ତୁ ପ୍ରଥମେ ଆପଣ ଦି ପ୍ରକାର ଅଛି ହେଲା ଯଦି ଗୋଟେ ଯୋଉ ଆମର ଯୋଉ ଅଦା ରସୁଣ ଅଦା ରସୁଣ ଯୋଉ ନାଇଁ କି ଯୋଉ ଉଁ ହୁଁ ମାନେ ବାଟା ହୁଏ। ଠିକ୍ ଅଛି ସେଟାକୁ ଆପଣ ଯଦି ବାହାରୁ ବାହାରୁ କିଣିକି ଆଣିବେ ଯୋଉ ପେଷ୍ଟ ମିଳେନି କି ବାହାରୁ।
ଅଁ ହଁ।
ତାର ଗୋଟେ ଅଲ୍ ତାର ଗୋଟେ ଅଲଗା ମାନେ ସ୍ବାଦ ଆସେ ଆଉ ଯଦି ତ ଆପଣ ଯଦି ଅଦା ରସୁଣ ଦେଇକି ଗ୍ରାଇଣ୍ଡିଙ୍ଗ କରୁ ତ ନିଜେ ନ ନିଜେ ଯୋଉ ବାଟିିଥିବେ କୁଟିଥିବେ ନା ତାର ଗୋଟେ ଅଲଗା ସ୍ୱାଦ ଆସେ ତ ଦି ପ୍ରକାର ସ୍ୱାଦ ଥାଏ ତ ମୁଁ କେବେ କେବେ ମାନେ ବାଟିକି କରେ କେବେ କେବେ ମାନେ ବାହାରୁ କିଣିକି ଆଣି କରେ। କିନ୍ତୁ ବାଟିକି କଲେ ଟିକ ମାନେ ଭଲ ମାନେ ହଁ କୁହନ୍ତୁ।
କେମିତି ବାଟନ୍ତି ଶିଳ ଅଛି ନା ଗ୍ରାଇଣ୍ଡର ଅଛି?
ନାଇଁ ଗ୍ରାଇଣ୍ଡର ତ ଆମର ଦେଖନ୍ତୁ ଆପଣ କହିବା ଅନୁସାରେ ଆମେ ତ ବାହାରେ ରହୁଛୁ ହଁ କି ନାଇଁ? ଆମେ ତ ସେ ଜିନିଷ ରଖିପାରିବାନି। ତ ସେ ଶିଳ ଯୋଉ ନାଇଁ କି ଶିଳ ଯୋଉ ଥାଏ ସେଇଥିରେ ଆମେ ଟିକେ ମାନେ ଟିକେ କୁଟିଦବୁ ଆଉ। ହଁ ତ ସେଇଟି କୁଟି ଦେଇକି ହଁ?
ସେଥିପାଇଁ ଏଟା ପଚାରିଲି ବାହାରେ ଅ
ଅଁ ହଁ ସେୟା ସେୟା ତ ଶିଳରେ ସେ ସେମିତି ସେଇଟା ବି ମାନେ ମାନ୍ ଟିକେ ସ୍ଵାଦ ଆସେ ଶିଳରେ ମାନେ କୁଟି କୁଟି ଦେଲେ ବି ସ୍ୱାଦ ଆସ୍। ସେ ମାନେ ଭଲ ଲାଗେ। ତ ପ୍ରଥମେ କଣ ଆଉ ଗୋଟେ ଜିନିଷ ଜାଣିଛନ୍ତି ଯେବେବି ଆପଣ ମାନେ କରିବେ ଚିକେନ୍ ନା ଆପଣଙ୍କୁ ନା ମାନେ କଣ କହୁନାହାନ୍ତି। ସେ ଯୋଉ ମନେ ପଡ଼ୁନି ଆମର ଯୋଉ ପିଆଜକୁ ନା ଭଲ ଭାବରେ ପୁରା ସି-ସିଝିବା ଦରକାର ମାନେ ପୁରା ତାକୁ ଲାଲ କରିବେ। ଯେତେ ପିଆଜ ଲାଲ ହେବ ନା ସେତେ ଅଧିକ ତାର ସ୍ୱାଦ ଆସିବ।
ଆଚ୍ଛା।
ହଁ ସେୟା ତ ଫାଷ୍ଟ ପ୍ରଥମେ ଆମେ ତେଲ ପକାଇବ ତାପରେ ସେ ଯୋଉ ଟିକେ ଖଡ଼ା ମସଲା ଟିକେ ପକେଇ ଦିଏ ମୁଁ ତେଜପତ୍ର ମିଳେନି କି ଖଡ଼ା ମସଲା ଜାଣିଥିବେ ତ ଆପଣ ହଁ ଟିକେ ପରେ ପକେଇଦିଏ। ତା ପରେ ଜଷ୍ଟ ଟିକେ ଚିନି ପକେଇବ ମାନେ ଯୋଉ ମାନେ ଯୋଉ ରଙ୍ଗ ପାଇଁ। ବେଶୀ ନାଇଁବ ଜଷ୍ଟ ଟିକେ ହେଲା ତାପରେ ପିଆଜ ପୁରା ଭଲ ଭାବରେ ଭାଜିଦେଲା ପରେ। ତା ପରେ ସବୁ ମସଲା ଫସଲା ସବୁ ପକେଇବ ଯୋଉ ଅଦା ଏବଂ ରସୁଣ ଯୋଉ କୁଟି ଥିବ ପକେଇବ। ତାପରେ ଯୋଉ ମସଲା ସବୁ ନଥାଏ ହଳଦୀ ଗୁଣ୍ଡ ଲୁଣ ଟିକେ ପକେଇବେ ସେମିତି ଆଉ ତାପରେ ଟିକେ ଟିକେ ମାନେ ଭାଜି ଭାଜି ଆପଣ କରିବେ ଆଉ ଆପଣ କେମିତି କରନ୍ତି?
ସେମିତି ଏକା କରୁ ଆଉ। ଆଉ ଗୋଟେ ପ୍ରକାର ରୋଷେଇ କଲେ ବି ଚିକେନ ଗୋଟେ ଭଲ ଲାଗେ। ଆପଣ କେବେ ଟ୍ରାଏ କରିବେ ଆପ୍ ତେଲ ଦେଲେ ତାପରେ ପିଆଜ ଦେବେ। ପିଆଜ ଭାଜି ହେଲା ପରେ କିଛି ମସଲା ପକେଇବେନି। ତା ଯୋଉ ଉଁ କୁକୁଡ଼ା ମାଂସ ଯୋଉ ଆଣିଥିବେ ତାପରେ କୁକୁଡ଼ା ମାଂସକୁ ଦେଇଦେବେ।
ହଁ।
ଲୁଣ ମାରିକି ଅଳ୍ପ ଟିକେ ସିଜେଇ ଦେବେ
ହଁ -ହଁ।
ତାପରେ ସବୁ ମସଲା ଗୁଡାକ ଦେବେ।
ଯଉ ଅଦା ରସୁଣ ପେଷ୍ଟ୍ ଟା ବି ପରେ ଦେବି କହୁଚନ୍ତି ଆପଣ?
ହଁ -ହଁ ତାପରେ ଅଦା ରସୁଣ ପେଷ୍ଟ ଦେଇକି ମସ୍
ମାନେ କୁକୁଡା- କୁକୁଡା- କୁକୁଡା ଦେଲା ପରେ ତ
ହଁ -ହଁ।
ହଁ ତାର ବି ଅଲଗା ସ୍ୱାଦ ଆସୁଥିବ ନାଇଁ କି। ଆଉ -ଆଉ -ଆ -ଆଉ ଗୋଟେ କରନ୍ତୁ ସାଙ୍ଗମାନେ କରନ୍ତି ନାଇଁ କି ମାନେ ତାର ଗୋଟେ ଅଛି କଣ ଜାଣିଚନ୍ତି। ମାନେ ସେ ଯେଉଁ ସବୁ ଜିନିଷ ମିଶି ଦିଅନ୍ତି ସେ କୁକୁଡ଼ା ଆଣିବେ ମାଂସ ଆଣିବେ ହେଲା ଠିକ୍ ଅଛି ସେଠି -ସେଠି ଅଦା, ରସୁଣ ସବୁ ତେଲ ପିଆଜ ସବୁ ମିଶେଇ ଦିଅନ୍ତି ଗୋଟେ ଜାଗାରେ ହେଲା ଆଉ ଥର- ଥରକ ବସେଇ ଦିଅନ୍ତି ସେଠି ହେଇଯା ଭଲ ବି ଲାଗେ। ତା ସଦେଇ ଭଲ ଲାଗେ ଛେନ୍ଦିକି ବି ଟ୍ରାଏ କରନ୍ତୁ ଠିକ୍ ଅଛି ହଁ ମାନେ ‌କି ସବୁ ମସଲା ନା ଗୋଟେ ଜାଗାରେ ପକେଇଦେବେ ପୁରା ଗୋଟେ ହାଣ୍ଡିକି ଯାହାବି ହଉ ଗୋଟେ ପାତ୍ରରେ କାଢିିବେ ସବୁ ମସଲା ପିଆଜ, ଟମାଟୋ, ଲଙ୍କା ସବୁ କିଛି ନେଇକି ଏମିତି ମସଲା ଗୁଣ୍ଡ ଅଦା, ରସୁଣ ଯଉ ବଟା ହେଇଥିବ ସବୁ ଗୋଟ ଜାଗାରେ ପକଇି ତାକୁ ଘାଣ୍ଟି ଦେବେ ଆଉ ବସେଇ ଦେବେ ଆଉ ତାକୁ ଖୋଲିବେନି ତାକୁ- ତାକୁ ଖୋଲିବେନି ଧିମୁ ଧିମୁ ଆଞ୍ଚରେ ସିଏ ନା ସବୁ ହେଇଯିବ। ଆଉ ସେଟା ବହୁତ୍ କମ୍ ସମୟ ହୁଏ ମାନେ ଗୋଟେ ପଚିଶ୍ ମିନିଟ ଭିତରେ ହେଇଯାଏ। ପଡେ।
ହଁ କରନ୍ତୁ କରନ୍ତୁ ଟ୍ରାଏ କଲେ ଭଲ ଲାଗିଲେ ମୋତେ ଖୁଆଇଦେବେ ଆଉ ହେଲା।
ଆଚ୍ଛା। ହାଁ -ହାଁ -ହାଁ। ଆପଣଙ୍କ ଟିକେ କଥା ଲାଗି ବହୁତ୍ କଣ କହିଲେ
ହଁ କଣ୍ -ନା ମୁଁ କହିଲି ଆଜି ତାହେଲେ ମାନେ ପାଗ ଅନୁସାରେ ଆପଣ ତାହେଲେ ଚିକେନେ ଆଣିକି କରିବେ ତାହେଲେ ନାଇଁ କି ନା ଆଣି ସାରିଲେଣି?
ଆଜି ଆ- ନାଇଁ ଏବେ ଯିବୁ ଆଜି ଗୋଟେ ଭଲ କୁକୁଡା ଝୋଳ ଟେ ହବ ଆଉ।
ହଁ -ହଁ ହବ ମାନେ ଏବେ କଣ ବର୍ଷା ହଉଚି ନା ବର୍ଷା ହଉନି ଏବେ ଆପଣଙ୍କ ଅଞ୍ଚଳରେ?
ଏବେ ବର୍ଷା ହଉଚି ପରା।
ମାନେ ବର୍ଷା ଲାଗି ରହିଚି ଏ ପର୍ଯ୍ୟନ୍ତ ଯିବେ କେମିତି ଛ- ଛତା ନାଇଁ କିି? ମୋର ତ ଆଜି ଅଲଗା କିଛି ଯୋଜନା ଥିଲା କିନ୍ତୁ ଆପଣଙ୍କ କଥା ଶୁଣି ମୋତେ ଲାଗୁଚି ମୋତେ ବି ଅଲଗା କରିବ ଚିକେନ୍ ଟା ମତେ ବି ଟିକେ ଇ ଇଛା ହେଲା‌ ଆପଣ କଥା ଶୁଣି କି ନା- ନାଇଁ କି ମାନେ ପାଗ୍ ହଁ ଟିକେ ରୁହନ୍ତୁ ଶୁଣନ୍ତୁ ମୋ କଥା ମାନେ ହଁ ମାନେ ପାଗକୁ ଦେଖିକି ନାଇଁ କି ଠିକ୍ ଅଛି ମାନେ ପାଗକୁ ଦେଖିକି ମାନେ ଆ -ମତେ ବି ଲାଗୁଚି ଯେ ନାଇଁ ମାନେ ମତେ ଦରକାର ଚିକେନ୍ ଆଣିବା ପାଇଁ। କାହିଁକି ନା ଚିକେନ୍ ମାନେ ପାଗ ଅନୁସାରେ ମତେ ତ ଲାଗୁଚି ଭଲ ଲାଗିବ ଖାଇବାକୁ ଆଜି ଆଉ। ଦେଖିବା ହଁ ଆପଣ ଆପଣଙ୍କର ଢାଞ୍ଚାରେ ବନାନ୍ତୁ ମୁଁ- ମୁଁ ମାନେ ମୋ ଢାଞ୍ଚାରେ ବନେଇବି ଦେଖିବା କେମିତି ଲାଗୁଚି ମାନେ ମୁଁ ଆଜି ନେଇକି ଆପଣଙ୍କ ଡାଞ୍ଚାରେ ଟିକେ ଚେଷ୍ଟା କରିବି କେମିତି ଲାଗୁଚି ଆପଣ କହିଲେ ପ-ପକେଇଦେବି ପରେ ପକେଇବେ। ଏ ଜିନିଷଟା ମୁଁ ଆଗ ଚେଷ୍ଟା କରିବି ବୁଝିଲେ ମୁଁ କଣ କହୁଚି?
ହଉ ହଁ - ହଉ ଠିକ୍ ଅଛି ରୋଷେଇ କରନ୍ତୁ ତାହେଲେ। ଭାଇ ରହିଲି ଆପଣଙ୍କ ସାଥିରେ କଥା ହେଇକି ବହୁତ ଭଲ ଲାଗିଲା।
ହଁ ଭାଇ ଠିକ୍ ଅଛି।